ହ୍ୟାଲୋ।
ହ୍ୟାଲୋ ଆଜ୍ଞା ନମସ୍କାର।
ହଁ ଆଜ୍ଞା ନମସ୍କାର।
ଆଜ୍ଞା ଭଲ ଅଛନ୍ତି?
ହଁ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ମଧ୍ୟ ଭଲ ଅଛି ଆପଣଙ୍କର ଦିନ କେମିତି କଟିଲା ଆଜି?
ଚଳିବ।
ଆଚ୍ଛା କଣ ଖାଇବା ସରିଲାଣି?
ଆପଣଙ୍କର କେମିତି କଟିଲା?
ମୋର ବହୁତ୍ ବଡ଼ କଟିଲା ବହୁତ୍ ଭଲ ସେ ଆଜି କଟିଲା ବହୁତ୍ ପାଗ ମଧ୍ୟ ବହୁତ୍ ଭଲ ଥିଲା। ଗରମ ରୁ ମୁକ୍ତି ମିଳିଲା ବର୍ଷା ଟିକେ ଆସିଲା।
ମୁଁ ତ ଏଠି ବର୍ଷା ହେଇନି। କିନ୍ତୁ କ୍ଲାଇମେଟ୍ ଚଳିବ ଭଲ ଅଛି।
କ୍ଲାଇମେଟ୍ ଭଲ ଅଛି ମାନେ ଯେମତି ନର୍ମାଲ ଗରମ ନାହିଁ ଥଣ୍ଡା ନାହିଁ। ଏମିତି ଅଛି ଆଉ ଆଚ୍ଛା ଆଜ୍ଞା ଆଜ୍ଞା ମୁଁ ଖାଇସାରିଲିଣି। ନାଇଁ ଆପଣ ଖାଇଲେ।
ହଁ ହଁ ମୁଁ ଖାଇ ସାରିଲିନି।
ଆଚ୍ଛା କଣ ଖାଇବାରେ ଥିଲା ଆଜି ଆପଣଙ୍କର।
ମୋର ଭାତ ଏଗ୍ ଆମ୍ଲେଟ୍।
ଆଛା।
ଅଣ୍ଡା ଆମ୍ଲେଟ ଆଉ ଆମ୍ବ।
ଆଜ୍ଞା ଆଜ୍ଞା ଆମ୍ବ ତ ଏବେ ଆଜ୍ଞା।
ନାଇ ମୁଁ କହିଲି ଏକୁଟିାଆ ମଣିଷ ମତେ ରୋଷେଇ ଏତେ ଆସେନି ମୁଁ ଯାହା ଟିକେ ଖାଇଦିଏ।
ଆଚ୍ଛା ଆଚ୍ଛା ଆଜ୍ଞା କଣ ଜବ୍ କରୁଛନ୍ତି ଆପଣ କୋଉଠି କିଛି ଚାକିରି କରୁଛନ୍ତି ନା।
ହଁ ମୁଁ ଗୋଟେ ସ୍କୁଲ ରେ ଅଛି ଆଉ।
ଆଚ୍ଛା ସେଥିପାଇଁ ଆପଣ ଜଣେ ଏକଲା ହେଇଯାଉଛନ୍ତି ଯାହା ବି ହେଉଛି।
ନା ଏକୁଟିଆ କଣ ଝିଟି ପିଟି ଅଛି କାନ୍ଥରେ। ମଷା ଅଛନ୍ତି ବୁଢିଆଣୀ ଅଛନ୍ତି।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
ଛୋଟ ଛୋଟ ପୋକ ଅଛନ୍ତି ପାଖରେ। ଏମିତି ଅଛନ୍ତି ଏକୁଟିଆ କାହିଁକି ଆସ ଜୀବନ ତ ଜୀବନ୍ତ ପ୍ରାଣୀ ପାଖରେ ରହିଲେ ହେଲା ବାସ୍ ମଣିଷ ରହୁନାହାନ୍ତି ଏତ ଅଲଗା କଥା କିନ୍ତୁ ଏକୁଟିଆ ନାହିଁ ମୁଁ
ବହୁତ ବଢିଆ କଥା କହିଲେ ଭଲ ଲାଗିବ। ଆଚ୍ଛା ଆଉ କିଏ କିଏ ଅଛନ୍ତି ଆପଣଙ୍କ ଘରେ।
ମୋ ଘରେ ମାନେ ମୋ ଗାଁ ରେ।
ଆଜ୍ଞା ଆପଣଙ୍କ ପରିବାର ରେ
ହଁ ମୋ ପରିବାର ବାପା ବୋଉ ମୋ ସାନ ଭଉଣୀଟାଏ ଅଛି ବାସ୍ ଆମର ଛୋଟ ପରିବାର
ଛୋଟ ପରିବାର ନା ବହୁତ ସେମିତି ହିଁ ହ ବାବା ବୋଉ ସାନ ଭାଇ ମୁଁ ବାସ୍
ବାସ୍ ଛୋଟ ପରିବାର ସୁଖୀ ପରିବାର ହସିବ ମାନେ ହସ ଖୁସି ପରିବାର
ଆଜ୍ଞା।
ଶାନ୍ତି ପରିବାର।
ଶାନ୍ତି ପରିବାର। ଆଉ କେମିତି କଣ ଚାଲିଛି କଣ ଖବର କୁହନ୍ତୁ କିଛି
ନା ଖବର ନାହିଁ ମୁଁ ପାଣିପାଗ କଥା ଭାବୁଥିଲି ଯେ ଆଗ ସମୟରେ ପଣସ ଡା ବହୁତ ଜଲ୍ଦି ପାଚିଯାଏ। ଏପର୍ଯ୍ୟନ୍ତ କିଣୁ ପଣସ ପାଛିନି ମୁଁ ସେ ପଣସ ଖାଇବା ବୋଲି କେବେଠୁ ଆଶା କରିକି ଅଛି
ଆଚ୍ଛା। ନାଇଁ ଆମର ଏପଟେ ପଣସ ପାଚିଗଲାଣି ଆମ୍ବ ବି ତ ପାଚିକି ସବୁ
ନା ନା ପଣସ ପାଚି ଗଲାଣି ପଣସ ପାଚି ଗଲାଣି ସତ ସମ୍ପୂର୍ଣ୍ଣ ମାନେ ପୂର୍ଣ୍ଣ ପରିପକ୍ୱତା ଆସୁନି ମାନେ ଏଇ କ୍ଲାଇମେଟ ବା ଏଇ ପାଣିପାଗର ପରିବର୍ତ୍ତନ ହଉ ପ୍ଲାଷ୍ଟିକ ପଲ୍ୟୁସନ ହଉ ପଲିଥିନ୍ ପଲ୍ୟୁସନ ହଉ ଏୟାର ପଲ୍ୟୁସନ୍ ହଉ ୱାଟର ପଲ୍ୟୁସନ୍ ହଉ ନଏଜ ପଲ୍ୟୁସନ୍ ହଉ ଏନଭରମେଣ୍ଟ ପଲ୍ୟୁସନ ହଉ ବା ଯେକୌଣସି କାରଣ କାରଣ ଯୋଗୁ ହଉ ମାନେ ବ ବର୍ତ୍ତମାନ ଆଉ କଣ ହଉଛି ନା, ପ୍ରଦୂଷଣ ଟା ଏତେ ବଢିଗଲାଣି ନା ଯୋଉ ସମୟରେ ବର୍ଷା ହେବା କଥା ହଉଛି ନା ଆମେ ପିଲାବେଳେ ଯୋଉ ସବୁଜ ଘାସ ଗାଲିଚ ଉପରେ ଯୋଉ ଲାଲଟୁକ ଟୁକ୍ ସାଧବ ବୋହୂ ଚାଲୁଥିଲା ତା କୁ ଆଉ ଦେଖିପାରୁଛୁ, ନା ଆକାଶର ଇନ୍ଦ୍ରଧନୁ ନା ଆକାଶର ଇନ୍ଦ୍ରଧନ ଆମକୁ ପରିଷ୍କାର ଦେଖା ଯାଉଛି।
ଆଜ୍ଞା।
ନା ଜୀବନ ପରିଷ୍କାର ଦେଖା ଯାଉଛି, ନା ଜଳ ପରିଷ୍କାର ଦେଖା ଯାଉଛି ନା, ପବନ ପରିଷ୍କାର ଦେଖାଯାଉଛି, କିଛି ପରିଷ୍କାର ନାହିଁ। ଜୀବନ ଟା ପୁରା ଧୂଆଁ ଧୂଆଁ ଧୁନ୍ଦଲା ଧୁନ୍ଦଲା ହେଇକି ଅଛି।
ହଁ ମାନେ ଯେମିତି କିି ଏବେ ଖରା ଦିନ ଚାଲିଛି ଖରା ଦିନରେ ବର୍ଷା ପଳେଇ ଆସୁଛି। ଓ ହଠାତ୍ ଥଣ୍ଡା ଲାଗୁଚି। ଶୀତ କୁହୁଡି ହେଇଯାଉଛି।
ଆଜ୍ଞା।
ଆ ତ ଯେମିତି ମାନେ ଜାଣି ହଉନି ଯେ କଣ କୋଉ ଋତୁ ଚାଲିଛି ଏବେ, କଣ ଚାଲିଛି, କଣ ହଉବ।
ଆଜ୍ଞା।
ତ ଏବେ ଯେମିତି ପ୍ରଦୂଷଣ ବଢିବାରେ ଲାଗିଛି ତ ସବୁର କାରଣ ହଉଛି ତ ମଣିଷ ନିଜେ।
ହଁ। ହଁ। ହଁ।
ସେଇଥିପାଇ ସେ ମଣିଷ ପାଇଁ ତ ସବୁ ଏବେ ଯାହାବି ଅସୁବିଧାର ସମ୍ମୁଖୀନ ହବାକୁ ପଡୁଛି ସବୁ ମଣିଷ ନିଜ ପାଇଁ ହିଁ ନିଜେ ସେ ଅସୁବିଧାରେ ପଡୁଛି। ଯେମିତିକି ସବୁ ବୃକ୍ଷ ସବୁ କାଟି ଦଉଛନ୍ତି ଗଛ ପତ୍ର ଜଙ୍ଗଲ ସବୁ କ୍ଷୟ କରିଦଉଛନ୍ତି। ତ ସେଇଥିପାଇଁ ବି ବହୁତ ବହୁତ୍ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି ମଣିଷକୁ ନିଜେ।
ହୁଁ ନାଇଁ ଗ ଗଛ କାଟିବା କଥା ନାହିଁ, ଗଛ ଲଗା ହଉଛି। ପ୍ରତିବର୍ଷ ବନ୍ୟକରଣ ସପ୍ତାହରେ ଅନେକ ଗଛ ଲଗା ଯାଉଛି।
କିନ୍ତୁ ଦୁଃଖର ବିଷୟ ଯେ ମୁଁ କହିବା କଥା ଗଛ ଲଗେଇବାଟା ବଡ କଥା ନାହିଁ। ଗଛଟେ ସାନରୁ ବଡ ହେଲା ମାନେ ତାକୁ ପରୀଖିବା ନିହାତି ଦରକାର। ଆମେ ଯେମତି ମାନେ ମୁଁ ବହି ବହୁତ ଗୁଡାଏ କିଣି ପକେଇଛି। ଯେମିତି ସତରେ ପଢିକି କିଛି ହେଇଯିବି। ଟୋଟାଲି ବହି ଖୋଲି ପାରୁନି, କି ଖୋଲିବାକୁ ମନ ଦଉନି। ମାନେ ବୁଝୁଚ ନା ନାଇଁ ଖାଲି କିଣିଦବାଟା ଯେମିତି ଗୋଟେ ମୁଁ ମୋ ମୋ ନିଜ କ
ଆଜ୍ଞା ହଁ।
ମୁଁ ବହି କିଣିଦେଇଛି ଯେମିତି ଏଟା ପଢିକି ତିନି ଦିନରେ ଶେଷ କରିଦେବି କି, ଏଇ ମାସରେ ଶେଷ କରିଦେବି। ଟୋଟାଲି ଗୋଟେ ବହିରେ ଦିଟା ପେଜ ପଢିଲା ବେଳକୁ ଶୋଇପଡୁଛି ନହେଲେ ଢୁଙ୍କରୋଉଛି, ନହେଲେ ନାହିଁ ଉଠିକି ପଳେଇ ଯାଇ ଫୋନ ଧରୁଛି। ନା ସେମିତି ଗ
ସେମିତି ଗଛ ଟା ଲଗେଇ ହଉଛି ସତ। ସବୁ ହଁ। ମାନେ ସବୁଦିନ ସବୁଠି କୋଉଠି କୋଉଠି ନହେଲେ କୋଉଠି ସବୁ ଦିନ ବୃକ୍ଷରୋପଣ ହଉଛି କିନ୍ତୁ ତାକୁ ଯ ତ୍ନ ନିଆ ଯାଉନି, କି ସିଏ ବଡ ହେବା ଯାଏ ଯାଉନି।
କୋଉଠି ଗାଈ ଖାଇଦଉଛି ଯେମିତି ହଁ।
ଉପହାର ସ୍ୱରୂପ ସମସ୍ତେ ବର୍ତ୍ତମାନ ଗଛ ଦଉଛନ୍ତି ପରସ୍ପର କୁ ଦଉଛନ୍ତି ନା ଗଛ ମାନେ ଧରନ୍ତୁ କଣ ସେଠୁ ମାନେ ପୁରସ୍କାର ବିତରଣ ଉତ୍ସବ ହେଲା କଣ କରିବା ନାଇଁ ଆମେ ଗଛ ଗୋଟେ ଦବା ଲୁଟିଲାକୁ ପୁରସ୍କାର ଦବା ତା ସହିତ ଗଛଟେ ଦବା ନେଇ ଗଛଟା ଗୋଟେ ଲଗେଇବ ସେ ପୁରସ୍କାର ପରେ ସେ ଗଛ ସେଟାକୁ ଯଦି ଓବା ଲଗୋଉଚି ସେ ବଞ୍ଚିଲା କି ବଢିଲା ଯତ୍ନ ଆଉ ନିଆଯାଇପାରୁନି ମୁଁ ବି ଭାବେ ହୁଁ ହୁଁ। ସେଇ ସେଇ ଅସୁବିଧା ହଉଚି ତେଣୁ ରୋଷଣଟା ତ ଯାହା ବଢ଼ୁଚି ବଢୁଚି ସେ ଅଲଗା କଥା ଛାଡ଼ନ୍ତୁ ମାନେ ଆମେ ମଧ୍ୟ ଯୋଉ ଗଛ ଠକିବା ନିଜକୁ ଠକୁଚେ ସେଇକାମ ଭିତରେ ଆସି ପାରୁନେ ଏବେ ସେଥିରେ ଅନୁଭବ ହଉଚି। ଆସିଲେ ଆଉ ଏ ଯେତେବେଳେ ବର୍ତ୍ତମାନେ ଆଉ ଘର ଚଟିଆ ମୁଁ ଦେଖିପାରୁନି ମୁଁ ଯେତେ ମୋ ପିଲାଦିନେ ଦେଖୁଥିବା କୋଇଲିଆ ସ୍ୱର ଶୁଣିପାରୁନି ମୁଁ ଯେତେବେଳେ ଆଉ ମାନେ ହଳଦୀ ବସନ୍ତ ଦେଖିପାରୁନି ମୁଁ ଯେତେବେଳେ ଆଉ ଇନ୍ଦ୍ରଧନୁ ଦେଖି ପାରୁନି ମୁଁ ସେ ସେତେବେଳେ ଧୀରେ ଧୀରେ ଅନୁଭବ କରୁଚି ନା। ଲ ପ୍ରକୃତିରେ ଆଉ ଦୂଷିତ ହେଇକି ନାହିଁ ସେ ଦୂଷିତର ସର୍ବୋଚ୍ଚ ସୀମାରେ ପହଞ୍ଚିଗଲାଣି
ତାହା ପ୍ରକୃତି ତାଣ୍ଡବ ରଚିବା ନ ରଚିବା ତ ଭିନ୍ନ କଥା କିନ୍ତୁ ସଚେତନତା କାହାକୁ କରିବୁ ମାନେ ଦେଖନ୍ତୁ ମନେଙ୍କର ଅନ୍ୟ ରାଜ୍ୟ ମାନଙ୍କର ବ୍ୟବସ୍ଥା ହଉ ବିଭିନ୍ନ ବ୍ୟବସ୍ଥା ଗୋଟେ କଥା କହୁଚି ଧରନ୍ତୁ ଆମେ ଗୋଟେ ମୃଦୁ ପାନୀୟ ଟିଏ ପିଇଲେ ନିଜ ଅନୁଭବ ଭୂତିରୁ କହୁଚି ପ୍ଲାଷ୍ଟିକ ବୋଟଲ ଟା ଯଦି ଆମେ ଦୋକାନୀକୁ ଫେରାନ୍ତେ ଦୋକାନୀ ତା ସେଇ ବୋତଲଟା ଫେରେଇଲେ ଗୋ ଗୋଟେ ଟଙ୍କା ଆମଠୁ ମାନେ କମ ପଇସା ନିଅନ୍ତା ସେ ବଟଲ ଟା ପୁଣି କମ୍ପାନୀକୁ ଯାଆନ୍ତା ପୁଣି ରିସାଇକେଲ ହଅନ୍ତା ପୁଣି ଥଣ୍ଡା ଆସନ୍ତା ପୁଣି ପିଅନ୍ତେ ମାନେ ଆମେ ଥଣ୍ଡାର ପଇସା ଦେବାକୁ ଚାହୁଁଚୁ କମ୍ପାନୀ ବା ଯେକୌଣସି ଗୋଟେ ସଂସ୍ଥାସେ ଆମଠୁ ପଇସା ନେଉ ବୋତଲରୁ ଦୁଃଖ ନାହିଁ କିନ୍ତୁ ଏମିତି ଗୋଟେ ବ୍ୟବସ୍ଥା କରିବା ଦ୍ଵାରା କଣ ହବ ନା। ସମସ୍ତେ ବାରମ୍ବାର କଣ ପ୍ଲାଷ୍ଟିକ ଟାକୁ ଜୁଆଡେ ସିଆଡେ ପକେଇବେନି ଆପଣ ଦେଖନ୍ତୁ ରାସ୍ତାରେ ଯୁଆଡେ ଯିବେ ବୋତଲ ପାଉଚୁ ବୋତଲ ପାଉଚୁ ହୁ ପଡିଚି ନା ନା ଏଇଟା ମୋ ଚିନ୍ତାଧାର ନାହିଁ ଆମ ଦେଶରେ ଏମିତି କିଛି ରାଜ୍ୟ ଅଛି ଅଛନ୍ତି ତାଙ୍କ ରାଜ୍ୟ ମାନଙ୍କରେ ବ୍ୟବସ୍ଥା କରାଯାଇଚି
ଆଚ୍ଛା ଆଜ୍ଞା।
ଗୋଟେ ଟଙ୍କା ସେମାନେ ଗୋଟେ ବଟ ଥଣ୍ଡାର ଦାମ ଯଦି କୋଡିଏ ଟଙ୍କା ହୁଏ ତାହେଲେ ବୋଟଲ ଟା ଫେରାଇଲେ ଗୋଟେ ଟଙ୍କା କଟାଯାଏ। ସେ ଗୋଟେ ଟଙ୍କାରେ କିଛି ଉଣେଇସି ଟଙ୍କା ନିଆଯାଏ ଟିକେ ଫେରେଇଲେ ବା ଅନ୍ୟ କେତେବେଳେ ପିଇଲା ବେଳେ ଯଦି ସେ ବୋତଲ ଦେବେ ଆଉ ଉଣେଇଶି ଟା ଦେଲେ ବି ଥଣ୍ଡା ଟା ମିଳେ ମାନେ ଦେଖନ୍ତୁ ଧରନ୍ତୁ ଲୁହାଟେ ସେ ମାଟିରେ ପଡିକି ରହିପାରେ ନଷ୍ଟ କରେନି କିଛି ଲୁହାଟେ ବି ତ ମନେକର ଗୋଟେ କ୍ୟାନ ଥମ୍ସସପ ର କି ସ୍ପାଇଟି ର କ୍ୟାନ ସବୁ ଆସେ ସେ ତ ନଷ୍ଟ ନ କଲେ ବି ସେ ପ୍ରଦୂଷଣ କରେନି ଡେଲଡେବୁଲୁ ମାନେ ତାକୁ ନଷ୍ଟ ହେବାକୁ ସମୟ ଲାଗ ସେଥିରେ ବି କେମିକାଲ ମି କି ସେଟା ତିଆରି ହେଇଚି ଟିଣ ହେଲେ ବି ହେତେ ନଷ୍ଟ ନାହିଁ କିନ୍ତୁ ପ୍ଲାଷ୍ଟିକ ବୋତଲ ଟା ଲଗାତାର ଭାବରେ ପଡି ରହୁଚି କେହି କେହି ଯଦି ହଁ କେହି କେହି ଯଦି ଅଳିଆ କାଢୁଥିବା ଲୋକ ତାକୁ ଗୋଟେ ଇ ନିଅନ୍ତି ନିଅନ୍ତି ନହେଲେ ସେ ସେମିତି ରହିଲା। ଏବେ ସିମେଣ୍ଟ ବସ୍ତା ଦେଖନ୍ତୁ। ଯେକୌଣସି ବସ୍ତା ମାନେ ମୁଁ ମାନେ ଆପଣ ହୁଅନ୍ତୁ। ମୁଁ ହୁଏ ବା ଯେକେହି ବି ହଉ। ରଚନା ଲେଖିଲା ବେଳେ ଆମେ ଏତେ ବଢିଆ ସେ ରଚନା ଲେଖୁ। ସତରେ ଯେମିତି ଆମେ ସୂଚନାରେ ଆଉ ବଦଳାଇ ଦେଲୁ, କି ପୃଥିବୀଟାକୁ।
ହୁଁ ଆଜ୍ଞ
ବୁଝଛ ନା
ଆଜ୍ଞା, ଆଜ୍ଞା।
ବୁଝିପାରୁନୁ ବାସ୍ତବ ଟା ସେଇୟା ନୁହେଁ ଏଠି ମାନେ ଦୋଷୀ କିଏ ଦୋଷ ଦୋଷୀ କିଏ ଆଉ ଦୋଷ କାହାର ସେଟା ବି ବୁଝି ହଉନି।
ବୁଝି ହଉନି ଯେମିତି ମୁଁ ତ ଦେଖିଛି ସେ ସେଇ ଯେମିତି ଆପଣ କହିଲେ ସିମେଣ୍ଟ ବସ୍ତା ହଉ ଅଖା ସିଏ ପଡିଥିବ ମାନେ ବହୁତ ବର୍ଷ ପରେ ତା ଉପରେ ମାଟି ପରସ୍ତ ପଡି ସାରିଥିବଣି। ଆପଣ କରଲା ପରେ ବି ସେ ଭିତରେ ଯଦି ବାହାରିବ ସେ ସେମିତି ହିଁ ଥିବ।
ଇଏ ବର୍ତ୍ତମାନ ବହୁତ ସମସ୍ୟା। ପ୍ଲାଷ୍ଟିକ ମଶାରି ହଉ ମାନେ ପ୍ଲାଷ୍ଟିକ ଟାକୁ କେମିତି କମେଇ ଯାଇ ପାରିବ ଲୋକେ ଖାଲି ସଚେତନ ନାଇଁ ଲୋକ ଭାବିବା ଦରକାର କଣ କରିହବ। ଆଉ ସମସ୍ତେ ଖାଲି ସମସ୍ତେ ଯେ କେବଳ ରଙ୍ଗ କଳାକାର ଧଳାକାର ଆଉ ପୋଷାକ ଷ୍ଟାଟସ୍ ମାନେ ମୁଁ ମୁଁ ଭାବେ ଟେକ୍ନୋଲୋଜି ଟା ଆସିକି ଆମେ ଯେତିକି ଆଗକୁ ଯାଇନେ ତାଠୁ ଦି ଗୁଣ ବୋଧେ ପଛେଇ ଯାଇଛି ଦି ଗୁଣ ପଛେଇ ହେଇ ଯାଇଛେ କାହିଁକି
ହ
ଆକ୍ସେସିବଲ ଅଛି ମାନେ ଇଜିଲି ହେଇଯାଉଛନ୍ତି ବର୍ତ୍ତମାନ ସାଙ୍ଗସାଥି ମାନେ ବନ୍ଧୁ ଅଛନ୍ତି କିନ୍ତୁ ବନ୍ଧୁତା ନାହିଁ।
ଆଜ୍ଞା।
ନାଁ ବୃକ୍ଷ ଅଛି କିନ୍ତୁ ହଁ ନାଇଁ ବନ୍ଧୁ ଅଛି କିନ୍ତୁ ବନ୍ଧୁତା ନାହିଁ।
ହଁ ହଁ ଠିକ କଥା କହିଲେ।
ମାନେ ଯେମିତି ଗଛ ଆମର ଗୋଟେ ବନ୍ଧୁ ବନ୍ଧୁ ଅଛି କିନ୍ତୁ ତା ପ୍ରତି ଆମର ଆଉ ଆ ତାର ନାଁଇ ଆମେ ଯେମିତି ଆଗରୁ ତା ତଳେ ବସୁଥିଲୁ ଯେମତି ତା ସହିତ ମାନେ ବ ବୁଝୁ ଥୁଲୁ। ସେ ଜିନିଷ ଆଉ ନାହିଁ ଚେଷ୍ଟା କରିବା ତଥାପି। ହଁ ହଁ ନିହାତି ନିହାତି କାହିଁକିନା ଯୋଉ ପିଲାଦିନରେ ମୋର ମନେ ଅଛି ଆମ ମାନେ ବାରିପଟେ ଆମେ ଛତୁ କିଣୁନା ମ ଜେଜେମା ନିଜେ ଛ ତୋ ଆମେ ନିଜେ ଗଛ ଲଗେ ନାଁ ଅଳସୁଆ ଟା କଥା ନାଇଁ ମାନେ ମୋର ମୁଁ ନିଜେ ଓବେସିଟି ବହୁତ ମାନେ ମୁଁ ବହୁତ ମୋଟା ଅଳସୁଆ ନିହାତି ଭାବରେ ଅର୍ଥ ରୋଜଗାର କରୁଛି ଅଳ୍ପ ବହୁତ ଈଶ୍ଵର ଯାହା ଦେଇ କିନ୍ତୁ ସେ ପଇସାରେ କଣ ଅଛି ମୁଁ ବି ଚାହୁଁଛିୁ ପୁଣି ସେଇ ଗାଁକୁ ଫେରି ଯିବାକୁ ପୁଣି ସେଇ ସାଧାରଣ ଜୀବନ ଶୈଳୀରେ ବଞ୍ଚିବାକୁ ପୁଣି ଚାହୁଁଛୁ ସେଇ ଗୋଟେ ସମସ୍ତେ ଭାବ ପ୍ରୀତିରେ ରହି ମାନେ ସୁନ୍ଦର ଆଉ ସୁସ୍ଥ ଆଉ ସୁସ୍ଥ ନହେଲେ ବି ସୁନ୍ଦର ଆଉ ଶୁଖିଯିବନ ବଞ୍ଚିହବ କିନ୍ତୁ ଜୀବନଟା ଏବେ ସେଇ ଫାଇଭ୍ ଜି ନେଟୱାର୍କ ସେଇ ଗାଡ଼ି ସେଇ ଷ୍ଟାଟସ୍ ସେଇ ଷ୍ଟୋରି ସେଇ ଭିତରେ ସୀମିତ ନାହିଁ ପୁରା ବନ୍ଧା ହେଇଯାଇଛି ମଣିଷ।
ହୁଁ ହୁଁ ହୁଁ ବନ୍ଧା ହେଇଯାଇଚେ ଆଜ୍ଞା।
ହଉ ଆପଣଙ୍କ ସହିତ କ
ଆପଣଙ୍କ ସହିତ କଥା ହେଇ ଆଜ୍ଞା ଆଜ୍ଞା ମତେ ବି ବହୁତ ଖୁସି ଲାଗିଲା ବହୁତ ଧନ୍ୟବାଦ।
ହ